ହ୍ୟାଲୋ ସା
ହଁ ନମସ୍ତେ।
ଆରେ ହେଇ ମୁଁ ତ ବସିଥିଲି ହଁ ମୁଁ ବସିଥିଲି। ମୋର ଗୋଟେ ମନକୁ କିଛି ଆସିଲା ତ ମୁଁ ସେଥିପାଇଁ ଫୋନ୍ କରିଦେଲି ଆଉ।
କଣ ମନକୁ ଆସିଲା କହୁନ ମୁଁ ବି ବସିଥିଲି। ଖାଇବା ସରିଲାଣି ତ ଖାଇବା ସରିଲାଣି ତ ତମର?
ପିଇବା ସବୁ ସରିଗଲାଣି ମୁଁ ଏବେ ଫାଙ୍କାରେ ବସିଚି।
ଆଚ୍ଛା, ଆଚ୍ଛା ହଉ
ଏଇ ଗଛ ଏଇ ଗଛ ମାନଙ୍କୁ ଦେଖି କି ମୋର କିଛି ମନେ ପଡିଲା ତ ସେଥିପାଇଁ ମୁଁ ଫୋନ କରିଦେଲି ଆଉ।
ଆଚ୍ଛା ଆଚ୍ଛା ହଁ ପବନ ତ ଏବେ ଖରା ଏତେ ଜୋର ସେ ହଉଚି କି ବହୁତ ଗରମ ବି ଲାଗୁଚି। ଯାହା ହଉ ଘର ପାଖରେ ଗଛ ଅଛି ଟିକେ ବୋଲି ପବନ ଟିକେ ମିଳୁଛି। ଟିକେ ଆସିକି ଛାତ ଉପରେ ବସିଲା ବେଳକୁ ଟିକେ ଥଣ୍ଡା ଲାଗୁଚି ଭଲ ଲାଗୁଚି।
ହଁ ପରା ଆଜିକାଲି ଯୋ ଲୋକମାନେ ଖାଲି ଗଛ ଗୁରା କାଟି ଦଉଚନ୍ତି।
ହଁ ବା ଗଛ ଗୁଡା କାଟି ଗଲା ବେଳକୁ ଆମକୁ ଅମ୍ଳଜନ ଆମକୁ କ ବହୁତ ସର୍ଟ ପଡ଼ୁଚି ତାପରେ ବର୍ଷା ବି ହେଉନି ଗଛ କାଟିଲା ବେଳକୁ। ଆଉ ଆଜିକାଲି ଦେଖିବ ବର୍ଷା ହିଁ ପୁରା କମିଗଲାଣି ବର୍ଷା ହବାଟା।
ସେ ଗଛ କାଟିଦଉଚନ୍ତି ସେମାନେ ଜାଣିପାରୁନାହାନ୍ତି ଏ ଗଛର କେତେ ଉପକାରିତା।
ସେଆ ପା ଗଛ ତ ଆମ ଜୀବନର ଗୋଟେ ଅତ୍ୟନ୍ତ ମୂଲ୍ୟବାନ ଅଂଶ। ଗଛ ବିନା ହିଁ ପୃଥିବୀରେ କୌଣସି ଜୀବ ଜନ୍ତୁ କି ଜୀବନ ବି ଗୋଟେ କଳ୍ପନା କରିହବ ନାହିଁ।
ହଁ ପରା ଆଚ୍ଛା ଆଉ କହିଲୁ ଗଛ ଆମ ଆଉ ଗଛ ଆମର କଣ କଣ ଉପକାର କରେ ତ ତା ଆଉ କିଛି ଜଣାଅଛି?
ହଁ ସେଇଟା ତ ସ ତମେ ବି ଜାଣିଥିବ ବି ଗଛ ତ ଆମକୁ ଅମ୍ଳଜାନ ଯୋଗାଏ। ଏଇଟା ତ ସମସ୍ତେ ଜାଣିଚନ୍ତି। ଆଉ ଆମେ ଅମ୍ଳଜାନ ଅ ଗଛଠୁ ପାଇଥାଉ। ଆଉ ଅଙ୍ଗାରକାମ୍ଳ ଶୋଷଣ କରେ କିଏ ଗଛ ଅଙ୍ଗରକାମ୍ଳ ନିଏ ଆଉ ଆମୁକୁ କୁ ଅମ୍ଳଜାନ ଦିଏ ଏହାକୁ ଏହା ବାୟୁକୁ ଶୁଧ ରଖେ।
ହଁ ମତେ ଏଇ ଗୋଟେ ଛୋଟ ଛୁଆଟା ଟିକେ ପଚାରୁଥିଲା ଏ ଗଛ ପରିବେଶ ସୁରକ୍ଷାରେ ମଧ୍ୟ ସାହାଯ୍ୟ କରେ ନା ନାଇଁ, ମୁଁ ତାକୁ କେମିତି କଣ ଆର କଁ ପ୍ରତିଉତ୍ତର ଦେବି କହିଲେ?
ହଁ ଶୁଣ ହଁ କହିବ କି ପରିବେଶ ସୁରାକ୍ଷରେ କଣ ସାହାଯ୍ୟ କରେ ନା ଗ-ଗଛ୍ ଛ ଆମକୁ କଣ ବର୍ଷା ହେବାରେ ମୁଁ ଯେମିତି କହିଲି କି ଗଛ କାଟି ଦଉଥିବାରୁ ବର୍ଷା ହଉନାଇଁ। ସେମିତି ଗଛ କଣ ଗଛ ବର୍ଷା ହେବାରେ ସହାୟକ ହୁଏ। ଆଉ ମାଟି କ୍ଷୟକୁ ରୋକେ ଏବଂ ପରିବେଶକୁ ସନ୍ତୁଳନ ରକ୍ଷା କରେ। ଆମକୁ କେତେ ଆମ ଆମଠୁ ଅଁ ଦୂଷିତ ଗ୍ୟାସ ନେଇକି ସିଏ ଆମକୁ ଅମ୍ଳଜାନ ଯୋଗାଇ ଥାଏ ଅଙ୍ଗାରକାମ୍ଲ ନେଇ ସେ ଆମକୁ ଅମ୍ଳଜାନ ଯୋଗାଇଥାଏ ଏଇ ସବୁ ଉତ୍ତର ତାଙ୍କୁ ଦବ କି ଗଛ ଏଇ ସବୁ ପରେ-ପରିବେଶ ସୁରକ୍ଷାରେ ଦରକାର ଆଉ ସାହାଯ୍ୟ କରେ।
ହଁ ଆମେ କଣ ଖାଲି ଏତିକି ପାଉ ଆହୁରି ବି ବହୁତ୍ ସାରା ଜିନିଷ ଅଛ୍ ସେ ଯୋଉରା କି ଆମେ ତାଠୁ ପାଇଥାଉ
ସବୁ ଗଛଠୁ ହିଁ ପାଇଥାଉ। ଏମିତି କିି ଗଛ ଦ୍ଵାରା ଅମ୍ଲଜାନ ହିଁ ନେଲେ ସିନା ଆମେ ବଞ୍ଚୁଚୁ ନିଃଶ୍ୱାସରେ ଆମେ ନଉଚୁ। ଆଉ ଗଛୁରୁ ପୁଣି ଖାଇବା ବି ଆମେ ଯୋଉ ଖା-ଯାହା ଖାଉଚୁ ବି ଯାହା ପିନ୍ଧୁଚୁ ବି ଆମକୁ ଗଛ୍ ଛ ଦଉଚି ଆଉ ଯୋଉ ରହୁଚୁ ବି ଆମୁକୁ ଗଛ ଦଉଚି। ଆଁ ଗଛୁରୁ ଆମେ ଫଳ ପାଉଚନ୍ତି ଫୁଲ ପାଉଚନ୍ତି କାଠ ପାଉଚନ୍ତି ଔଷଧ ପାଉଚନ୍ତି। ଆଉ ଗଛୁରୁ ଛାଇ ବି ପାଉଚନ୍ତି ଗଛୁରୁ ପବନ ମିଳୁଚି ଆମୁକୁ। ଆଁ ଆଉ କଣ କହିବି, କେତେ କଣ ଆମେ ଗୋଟେ ଗଛରୁ
ହଁ ହଁ ସେ ଠିକ୍ କଥା। ଆ ତୁ ଯଦି ଏତେ କଥା ଯଦି କହୁଚ ତ କହିଲେ ଆଜିିକାଲି ଜଙ୍ଗଲ କାଟିବା ଯୋଗୁ କଣ ମାନେ ସମସ୍ୟା ସୃଷ୍ଟି ହଉଚି?
ହଁ ଆ ଏ-ଏ ମୁଁ ଯେମିତି କହିଲି କି ଆଉ ବର୍ଷା ହିଁ ଦେଖିବାକୁ ମିଳୁନି ଆ ଯୋଁ କେମିତି ଆ ବର୍ଷା ହବ ଗଛ କାଟିଲେ କେମିତି ବର୍ଷା ହବ। ସିନା ଗଛ ଅଙ୍ଗାରକାମ୍ଲ ସିନା ଗଛଠୁ ନେଲେ ସିନା ଆମମମ ଆମୁକୁ ଅମ୍ଳଜାନ ଅକ୍ସିଜେନ ଅ-ଅମ୍ଳଜାନ ଅଧିକ ହବ। ତାପରେ ବର୍ଷା ହବ ଆଉ ତା ତାପରେ ଗଛ ଆମେ ଯଦି କାଟିଦବା କଣହବ ସେଥିରେ ତାପମାତ୍ରା ବୃଦ୍ଧି ହବ ପ୍ରଦୂଷଣ ହବ ଜଳବାୟୁ ପରିବର୍ତ୍ତନ ଦେଖାହେବ। ଏବେ ଦେଖୁଥୁବ ଖରା ଦିନ ଗୋଟେ ମାସରେ ରହୁଚି ବର୍ଷା ଦିନ ବି ଘୁଞ୍ଚି ଯାଉଚି ଶୀତ୍ ତ ବି ଦିନ ବି ବହୁତ୍ କମ ପଡୁଚି ଯେମିତି ଜଳବାୟୁ ପରିବର୍ତ୍ତନ ହଉଚି। ଆଉ ଜଳ ସଙ୍କଟ ବି ବହୁତ୍ ଦେଖା ଦଉଚି।
ହଁ ବହୁତ୍ ସମସ୍ୟା ଆଚ୍ଛା କହିଲ ତେବେ ଆମୁକୁ କଣ କରିବା ଉଚିତ ମାନେ କୋଉଟା କଲେ ଆମେ ଏଥୁରୁ ରକ୍ଷା ପାଇବା?
ଗଛ ଲଗେଇବା ଆମେ ବି ଆମେ ଆମେ ବି ଗଛ ଲଗଉ ଆମ ଗାଁରେ ବି ଆମେ ସମେସ୍ତେ ମିଶିକି ଆଁ ଆମେ ସମ୍-ସବୁବେଳେ ଆମେ ଗଛ ଲାଗଉ ଆମେ ମାସୁକୁ ମାସ ଗୋଟେ ଦିନ ରଖିଥାଉ କି ଏଇ ଦିନରେ ଆମେ ଆଁ କିଛି ବୃ କ୍ଷ ଲଗାଇବା ବୃକ୍ଷରୋପଣ କରିବା ଏସବୁ। ଆଉ ଲଗାଇ ଥିବା ଗଛର ଯତ୍ନ ନେବା ତମେ ବି ଗଛ ଲଗାଅ। ତମେ ବି ଲୋକଙ୍କୁ ବି ଉପଦେଶ ଦିଅ କି ଗଛ ଲଗାଇବା ଲାଗି।
ଓହୋ ଆଚ୍ଛା ଆମେ ଯୋଉ
ଛ କାଟୁଥିବେ ତମେ ସେଠି ତୁରନ୍ତ ଯାଇକି ତାଙ୍କୁ ସଚେତନତା କରରୋଇବ କି, ଗଛ କାଟିବା ଦ୍ଵାରା ଆମେ ଏଇ ଏଇ ଅସୁବିଧାର ସମ୍ମୁ ଖୀନ ହଉଛନ୍ତି। ତାଙ୍କୁ ମନା କରିବ ତାଙ୍କୁ ଉଚିତ ଉପଦେଶ ଦେବ।
ହଁ, ଯାହା କହିଲ। ଆଚ୍ଛା କହିଲେ ବିଦ୍ୟାଳୟ ଆଉ ସମାଜରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯିବା ଦରକାର ତ।
ହଁ, ନିଶ୍ଚୟ। ପ୍ରତ୍ୟେକ ଲୋକ ଯଦି ଗୋଟିଏ ଗଛ ଲଗାଏ, ତେବେ ପରିବେଶ ଅଧିକ ସୁନ୍ଦର, ସୁସ୍ଥ ହେଇପାରିବ। ଆଉ ବିଦ୍ୟାଳୟରେ ବି ଆମେ ତ ପାଠ ପଢ଼ୁଛନ୍ତି। ଆମେ ତ ସେଠି ବି ସେଠି ବି ଆମେ ଏତେ ପିଲା ରହୁଛନ୍ତି। କାହିଁକି ଆମେ ଗଛ କାଟିବା? ଆମେ ସେଠି ଗଛ ଲଗେଇବା। ବଗିଚା ଫୁଲ ଗଛ ଲଗେଇବା ଆ ବିଦ୍ୟାଳୟ ବି ବହୁତ ସୁନ୍ଦର ଲାଗିବ ଆଉ ସେ ସେ ପରିବେଶ ବି ବହୁତ ଶାନ୍ତ ଲାଗିବ।
ହଁ, ଯାହା କହିଲ। ଆମର ବି ଏଠି ଜଣେ ଉ ଶିକ୍ଷକ ଥିଲେ ସେ ସମସ୍ତଙ୍କୁ ଗଛ ବାଣ୍ଟୁଥିଲେ, ସମସ୍ତଙ୍କୁ ଯିଏ ମାନେ ନୂଆ ଜନ୍ମ ହଉଥିଲେ ଯୋଉ ଛୁଆମାନେ। ତାଙ୍କ ନାଁରେ ଗୋଟେ ଗଛ ମାନେ ପୋତିକି, ତାଙ୍କ ବାପା ମାଙ୍କୁ କହୁଥିଲେ କି ତମେ ତା ନା ଦେଇକି ତାକୁ ବଡ଼, ଯେମିତି ତମ ଛୁଆକୁ ତମେ ପାଳୁଛ ତାକୁ ସେମିତି ରଖି ରଖିବା ଦରକାର। ସେମିତି ଯତ୍ନ ନବ ଯେମିତି ତମ ସହିତ ତମ ଛୁଆ ସହିତ ସେ ଗଛଟା ବି ସେମିତି ବଡ ହବ। ଏମି ତି ଆମର ଏଠି ଜଣେ ଶିକ୍ଷକ ଥିଲେ। ସେ ଯାହା ବି ହଁ ଯୋଉ ବି ଉତ୍ସବ ହଉ ସେ ଗଛକୁ ନେଇକି ବାଣ୍ଟୁଥିଲେ। କାହାର ବାହାଘର ଯଦି ହବ, ତାହେଲେ ସିଏ ବି ସେଇ ଗଛକୁ ନେଇକି ମାନେ ଦିଅନ୍ତିନି ଉପହାର ସ୍ୱରୂପ, ସେମିତି ସେ ନେଇକି ଦଉଥିଲେ। ଆଚ୍ଛା ଆମେ ଏତେ କଥା କଥା ହେଲୁ, ତମେ ଏଥିରୁ କଣ ଶିଖିଲ କହିଲ?
ଆମେ ଶିଖିଲୁ କଣ କି ଯେ, ଆମ ଗଛ ଆମ ପାଇଁ କେତେ ଆବଶ୍ୟକତା, ଗଛ ଆମର ଏକ ସତ୍ୟ ବନ୍ଧୁ, ଆମ ବହୁତ ନିକଟ ବନ୍ଧୁ। ପୃଥିବୀକୁ ସବୁଜ ସେଇ ଗଛ କରଉଛି, ପୃଥିବୀକୁ କାହିଁକି ସବୁ ଗ୍ରହଠୁ ଅଧିକ ପୃଥିବୀକୁ ସୁନ୍ଦର କୁହନ୍ତି? କାହିଁକି ନା ପୃଥିବୀରେ ବେଶୀ ଆମକୁ ସବୁଜ, ପୃଥିବୀକୁ ଆମ ଆମ ପୃଥିବୀ ସବୁଜ ହିଁ ଦେଖା ଯାଇଥାଏ। ମହାକାଶରେ ଯେତେବେଳେ ଦେଖିବାକୁ ମିଳିଥାଏ। ତ କଣ ପାଇଁ ସେଇ ସବୁଜ ଆଉ ସୁନ୍ଦର କାହିଁକି ମିଳିଥାଏ? ଏଇ ଗଛ ଯୋଗୁଁ। ତ ସେଥିଲାଗି ଆମେ ଶିକ୍ଷା କଣ ପାଇଲୁ, କି ଗଛ ଆମର ସତ୍ୟ ବନ୍ଧୁ ଏହା ପୃଥିବୀକୁ-ପୃଥିବୀକୁ ସବୁଜ ଓ ସୁନ୍ଦର ରଖିବା ପାଇଁ ଗଛ ଲଗାଇବା ଆବଶ୍ୟକ।
ହଁ, ଏତେ ସାରା ଗ୍ରହ ଅଛନ୍ତି, ଆଠଟା ଗ୍ରହ। କୋଉ ଗ୍ର କୋଉ ଗ୍ରହରେ ବି ଆମର ଗଛ ଦେଖି ବାକୁ ମିଳନ୍ତିନି। କେବଳ ଆମ ଏଇ ପୃଥିବୀରେ ହିଁ ଗଛ ଦେଖିବାକୁ ମିଳେ ନା। ସେ ସବୁଠାରୁ ଅମୂଲ୍ୟବୋଧ ଏଇଟା ହିଁ। ନା?
ହଁ ହଁ, ଗୋଟିଏ ଗଛ ଶହେ ଉପକାର। ଗୋଟିଏ ଗଛ ଲଗାଅ ପରିବେଶ ବଞ୍ଚାଅ।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
ଏଇଟାକୁ ସ ମନେ ରଖିଥିବ, ସମସ୍ତଙ୍କୁ ଏଇ ଶିକ୍ଷା ଟା ଦବ।
ଆଚ୍ଛା ତମେ ଆଜି ପର୍ଯ୍ୟନ୍ତ କେତେ ଗଛ ଲଗେଇଛ କହିଲ?
ହଁ, ମୁଁ ତ ଫୁଲ ଗଛ ଲଗାଏ ଆଉ ଶାଗୁଆାନ ଆମର ଲାଗେ ଗଛ, ଆମ ରାସ୍ତା ସାଇଡରେ ଆମେ ଶାଗୁଆାନ ଗଛ ଲଗାଉ। ଆଉ ଆମର ବାଡିରେ ବହୁତ ପନିପରିବା ଗଛ ଲାଗେ। ଆଉ ଆମ୍ବ ଗ ଛ ଆମର ଆମ୍ବତୋଟା ଅଛି ଆମ୍ବ ଗଛ ଲାଗେ। ଆଉ ଜାଣିଛ ଆମ୍ବର କଣ କଣ ଉପକାରିତା? ଆମେ ବହୁତ ଆମେ ପ୍ରତ୍ୟେକ ଗଛରୁ କିଛି ନା କିଛି ଆମେ ଉପକାରିତା ଆମକୁ ମିଳିଥାଏ। ଆଉ ଆମ୍ବ ଗଛ ଆମର ଏବେ ତ ଖରା ଦିନ ଚାଲି ଚି ଆଉ ଆମ୍ବ ଆମ୍ବ ବି ଆମକୁ ଏବେ ବହୁତ ଆମକୁ ଉପକାରିତା ଦଉ ଚି ଆମେ ଆମ୍ୱ ଚ ଆମ ଆମ୍ବକୁ ଆଁ ସର୍ବତ୍ର କରିକି ଆମେ ପିଉଛୁ ଦହି ଆମ୍ବ ରସ ମିଶେଇକି ଯୋଉମାନେ ଖର ତମେ ବି ଶୁଣ ତମ ଘରେ ବି ଯୋଉମାନେ ସବୁ ଲୋକ ପଦାକୁ ଯାଉଥିବେ ଏବେ ଟାଣ ଖରା ବହୁତ ହଉଛି ନା। ତବେ ତ ଆମ୍ବ ପ୍ରଚୁର ପରିମାଣରେ ମିଳୁଛି ତ ତାକୁ ଆଣିକି ରଖ। ଆଉ ସେଥିରେ ଆମ୍ବକୁ ଆଉ ଦହି ମିଶେଇ ତାଙ୍କୁ ସର୍ବତ ବନେଇ ପିଇବାକୁ କୁ ଦିଅ ସେତେବେଳେ ଯାଉଛନ୍ତି ବାହାରକୁ ପିଇବାକୁ ଦବ ଯେବେ ଆସୁଛନ୍ତି ବି ତାଙ୍କୁ ପିଇବାକୁ ଦିଅ। ଆଉ ଆମ ଆମ୍ବ ଗଛରେ ଭିଟାମିନ୍ ଏ ଆଉ ସି ଆମ୍ ଭରପୁର ରହିଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି ବଢାଏ ହଁ। ଆଉ ଆମ୍ବ ଗଛ ଭଲ ଛାଇ ପ୍ରଦାନ କରେ। ଏହାର ପତ୍ର ଓ ଛେଲି ଆୟୁର୍ବେଦରେ ବ୍ୟବହାର ହୁଏ। ଆଚ୍ଛା ତୁମେ କୋଉ ଗଛର ଉପକାରିତା ବିଷୟରେ ଜାଣିଛ ମୋତେ ଟିକେ କହିଲ?
ମୁଁ ନା ହଁ ମୁଁ ବି ଜାଣିଛି ମୁଁ ପିଜୁଳି ଗଛର ନିମ୍ବ ଗଛର ଆଉ ଆମର କଣ ରହିଲା ତୁଳସୀ ଗଛ ବେଲ ଗଛ ତାଙ୍କ ସବୁ ପତ୍ରର ମୁଁ ଉପକାରିତା ଜାଣିଛି।
ଆଚ୍ଛା ତୁଳସୀ ଗଛର ଉପକାରିତା କଣ କହିଲ?
ହଁ ଯେତେବେଳେ ଆମକୁ ମୁଁ ଶୁଣିଛି ମୁଁ କେବେ ଟ୍ରା ମାନେ କେବେ କରିନି। କି ଯେତେବେଳେ ଆମକୁ ଜର ଥଣ୍ଡା ହୁଏ ସେତେବେଳେ ବୋଧେ ମହୁ ହୁରେ ଆମ ତୁଳସୀ ପତ୍ରକୁ ବୋଧେ ଉ ତାକୁ ଛେଚିକି ବୋଧେ
ହଁ ଯେତେବେଳେ ଆମକୁ ଥଣ୍ଡା କାଶ ହୁଏ ଆମେ କଣ କରୁନା ତୁଳସୀ ପତ୍ର କିଛି ଆଣିଥାଉ ସେଥିରେ ଆମେ ଅଦା ମହୁ ମିଶେଇକି ତାକୁ ହଁ। ତାକୁ ଆମେ ସେଇ ପା ସେ ଯୋଉ ବଟାକୁ ଆମେ ପିଇଥାଉ ଯଦ୍ଵାରା କି ଆମକୁ ଥଣ୍ଡାରୁ ମୁକ୍ତି କ୍ତି ମିଳିଥାଏ କାଶରୁ ବି କଫ ହେଇଥିଲେ କାଶରୁ ବି ମୁକ୍ତି ମିଳେ ଆମେ ଯଦି ଅଦା ମୁହୁ ମିଶେଇକି ଆମେ ତୁଳସୀ ପତ୍ରରେ ପିଇଥିବା ଆଉ ତୁଳସୀକୁୁ ଗୋଟେ ଔଷଧୀୟ ଗଛରେ ରାଣି କୁହାଯାଏ। ଆଉ ତୁଳସୀ ଗଛ ଲଗେଇବା ତୁଳସୀ ଗଛ ଯଦି ଆମେ ଯୋଉ ଜାଗାରେ ଥାଏ ନା ସେ ପରିବେଶ ବହୁତ ଶୁଦ୍ଧ ହେଇଥାଏ। ତାର ବାୟୁ ବହୁତ ଶୁଦ୍ଧ ହେଇଥାଏ ଆଉ ଆଉ ତ ତୁଳସୀ ଚା ପିଇଲେ ବି ରୋଗ ପ୍ରତିରୋଧ ଶକ୍ତି ବି ବଢ଼ାଏ। ଆ ମତ ଉ ଆମେ ତ ଜାଣିଛନ୍ତି ଆମେ କାଢା କାଢା ଗୋଟେ ଜିନିଷ ଯ ସେଥିରେ ଆମେ ତୁଳସୀ ହଉ ସେଥିରେ ବି ତୁଳସୀ ପକେଇକି ଆମେ ଚା କରିକି ପିଇବା ଆବଶ୍ୟକ।
ମୁଁ କାଢା କରିକି ବହୁତ ଥର ପିଇଛି ଯୋଉ କାଢା ଯୋଉ କରନ୍ତି ନା ନାଲି ନାଲି ଚା ଯୋଉ କହନ୍ତି ତା ଦେହରେ ଏନ୍ ଅଦା ଯୋଉ ଲ ଲବଙ୍ଗ ନା କଣ ଗୋଲମରିଚ ତୁଳସୀ ଏଇଗୁଡା ସବୁ କରିକି ମୁଁ ଦିଏ।
ହଁ ଆଉ ଆଉ ନିମ ଗଛ ବି ନିମ ଗଛ ସିଏ ବି ଆମକୁ ବହୁତ ଉପକାରିତା ଦିଏ। ଥାଏ ନିମପତ୍ର ଚର୍ମ ରୋଗ ପାଇଁ ଉପକାରୀ ଆମେଦି ନିମପତ୍ରକୁ ଆଣିକି ଆମ ଦେହରେ ଯଦି କିଛି କୁଣ୍ଡିଆ ହଉଥିଲେ ନିମପତ୍ରକୁ ଆଣିକି ତାକୁ ପାଣିରେ ଫୁଟାଇ ସେଇ ପାଣି ରେ ଗାଧେଇବା ତାହେଲେ ଆମ ଚର୍ମ ରୋଗରୁ ମୁକ୍ତି ମିଳିଥାଏ।
ହଁ ମୋର ବି ମାନେ ପୂର୍ବରୁ ଚର୍ମ ରୋଗ ଥିଲା ମୁଁ ବି ସେ ନିମ୍ ଛେଲି ଯୋଉ ଆଣନ୍ତି ନା ମୁଁ ସେଇଟାକୁ ସିଝେଇକି ପାଣିରେ ସିଝେଇକି
ହଁ ହଁ ହଁ ହଁ ଆଉ ତାକୁ ଦାନ୍ତକୁ ଆମେ ସେ ରେ ନିମ ଦାନ୍ତନ ଦାନ୍ତକୁ ସୁସ୍ଥ ରଖେ ଏଇଟା ବି ଜାଣିଥିବ? ଆଁ ନିମକାଠି ଦ୍ଵାରା ଆମେ ଯଦି ଦାନ୍ତ ଘଷିଥିବା ତ ଦାନ୍ତ ସଫା ସହିତ ଦାନ୍ତ ବି ଶକ୍ତ ରହେ।
ଦେଖିଲ, ଏତେ ସାରା ଗଛ ଅଛି ସମସ୍ତଙ୍କର କିଛି ନା କିଛି ଉପକାରିତା ଅଛି। ଆମେ ଜାଣିକି ବି ଆମେ ଆମେ ଯାଇକି କଣ, ଦୋକାନରୁୁ ମାନେ ଆଡୁ ସାଡୁ ଔଷଧ ଗୁରା ଆଣି ଖାଉଛନ୍ତି।
ହଁ। ନା ଠିକ୍ କଥା ନୁହେଁ। ଆମେ ବି ନିଜେ ବି ଘରେ ଆୟୁର୍ବେଦିକ ଚିକିତ୍ସା ଆମେ କରିପାରିବା। ଅଁ, ଉଁ, ବହୁତ ଔଷଧୀୟ ବୃକ୍ଷ ଆମର ରହିଛି। ଅ, କିଛି କେମିକାଲ ନବା ଆଗରୁ ଆମେ କିଛିଟା ଆୟୁର୍ବେଦିକ ଚିକିତ୍ସା କରିବା ଆବଶ୍ୟ କ, ଆଉ ଏଁ, ସବୁ ରୋଗ ପାଇଁ ଆମେ କୋଉ କୋଉ ବୃକ୍ଷ ଆବଶ୍ୟକ ଆମ ସେଟା ନିତ୍ୟନ୍ତ ଅ, ଜାଣିବା ଦରକାର। ଆଉ ସେଇ ଗଛ ଗୁଡିକୁ ଆମ ପାଖରେ ରଖି ର- ଲଗେଇବା ଦରକାର।
ମୁଁ ଭାବୁଛି, ଆଗକୁ ମୁଁ ବି ଗଛ ଲଗେଇବି।
ହଁ ଲଗାଅ, ଭାବିବା ଏଥିରେ କଣ? ଭା- ଆଉ ଭାବୁବ କଣ ଏବେଠୁ ଲଗେଇବାକୁ ଆରମ୍ଭ କର। ଲୋକମାନଙ୍କୁ ବି କୁହ ଲଗେଇବେ। ତୁମ ଘରେ କିଛି ନା କିଛି ପ୍ରତିଦିନ ଗୋଟେ ଗୋଟେ ହୁ- ପ୍ରତିଦିନ ନ ହଉ ସପ୍ତାହରେ ତ ଗୋ ଟିଏ ଗଛ ଲଗାଅ। ସେଇ ଗୋଟିଏ ଗଛ ହିଁ ଆମକୁ ଶହ ଶହ ଲୋକଙ୍କୁ ଜୀବନ ଦେଇଦବ।
ମୋ ଭାଇ ବି, ଯୋଉ ବଡ ବାପାଙ୍କ ପୁଅ ଯିଏ ଅଛନ୍ତି ସିଏ ବି ଛାତ ଉପରେ ଆଣି ବହୁତ ସାରା ଗଛ ଲଗେଇ ଏଇ ଯୋଉ ନଡିଆ ଗଛ ଟାଇପ୍ ର ତାର ପତ୍ର ଏଠି ପତଳା ପତଳା ଯୋଉଥିରେ ଅକ୍ସିଜେନ୍ ଆମକୁ ମିଳେ। ସେଇ ଗଛଗୁରା ଆଣିକି ଲଗେଇଚନ୍ତି, ବହୁତ ସାରା ଗଛ ଆଣିକି ଲଗେଇଚନ୍ତି ଛାତ ଉପରେ।
ହୁଁ, ଆମେ ଏଇଠୁ ଆମେ କଣ ଜାଣିଲେ କି ଗଛ ଆମର କଣ ପ୍ରକୃତ ବନ୍ଧୁ। ସେମାନେ ଆମକୁ କଣ ଫଳ, ଔଷଧ, ଅମ୍ଳଜାନ, ସୁସ୍ଥ ଜୀବନ ପ୍ରଦାନ କରୁଛନ୍ତି। ତେଣୁ ଅଧିକରୁୁ ଅଧିକ ଗଛ ଲଗାଇବା ଓ ସୁରକ୍ଷା କରିବା ଉଚିତ୍। ବୁଝିଲ?
ହଁ ହଁ ଯାହା କହିଲ। ଆମେ ବି ଲଗେଇବା ସହିତ ଅନ୍ୟ ମାନଙ୍କୁ ବି କହିବା ଦରକାର।
ହଁ ଠିକ୍ ଠିକ୍ ଆମ୍ ମୁଁ ବି ଆମ୍ ମୁଁ ବି ସମିସ୍ ସ୍ତଙ୍କୁ ମୁଁ ସଚେତନତା କରାଏ। ସମସ୍ତଙ୍କୁ ଶିକ୍ଷା ଦିଏ। ମୁଁ ବି ଶି କ୍ଷା ପାଏ। ତୋମଠୁ ବି କିଛି ଶିକ୍ଷା ପାଇଲି ତୋମ ସହିତ କଥା ହେଇକି। ତୋମେ ବି ମୋଠୁ କି ଛି ଜାଣିଲ, ବହୁତ ଭଲ ଲାଗିଲା ତୋମ ସହିତ
ଏଥର ନା ଆମେ ଗୋଟେ କାମ କରିବା। ଯୋଉମାନେ ଗଛ କାଟୁନାହାନ୍ତି ଆମେ ତାଙ୍କୁ ମନା କରିବା। ତାଙ୍କୁ ବୁଝେ